ହାଲୋ।
ଶୁଭ ସକାଳ।
ଶୁଭ ସକାଳ।
କଣ କରୁଛନ୍ତି? ମୁଁ ସକାଳୁ ଉ ଉଠିଲି, ହାଲୋ।
ହଁ କଣ କରୁଚ ଆଉ।
ଶୁଭା ଯାଉଚି ତ?
ହଁ ହଁ ଶୁଭା ଯାଉଚି।
ହଁ ସକାଳୁ ଉଠିଲି। ତାପରେ ନିତ୍ୟକର୍ମ ଯୋଉଟା ସେଟା ସକାଳୁ ମାନେ ମୁଁ ଆଜି ସାଢେ ପାଞ୍ଚ ରେ ଉଠିଲି। ସକାଳୁ କାଲି ରାତିରେ ଟିକେ ମାନେ ଉଁ ଡେରି ରେ ଟିକେ ଶୋଇ ପଡିଥିଲି ତ। ସେଥିପାଇଁ ସବୁଦିନ ମୁଁ ଉଠେ। ସାଢେ ଚାରି ଭିତରେ ଏମିତି ମୁଁ ଉଠି ପଡେ। କିି ଆଜି ଟିକେ ଘଣ୍ଟା ଟେ ଅଧିକା ଶୋଇ ପଡିଲି ଆଉ। ଉଠିକି ନିଜର ନିତ୍ୟ କର୍ମ ସାରିକି। ତାପରେ ଉଁ ଜଳଖିଆ ଖାଇବା ପାଇଁ। ଜଳଖିଆ ବ ନେଲି।
ଆଉ ଏବେ ଜଳଖିଆ ନେବା ପାଇଁ ଏଇନେ କଥା ହଉଛି ଖାଇ ହେଇ ସାରିଲେ, ତାପରେ ଯାଇକି ଖାଇବି ଆଉ।
ଓହୋ ହୋ, ତାହଲେ ଜଳଖିଆ ବି ହେଇଗଲାଣି। ନାଇଁ ମୁଁ ଖାଇ ନଥିଲି ଆଉ। ହେଇଗଲାଣି ତାହେଲେ ନା? ଖାଲି ଯାଇକରି ଖାଇବା କଥା।
ହଁ ଏବେ ଯାଇକି ଖାଲି ଖାଇବି ଆଉ। ନାଇଁ କାହିଁକି ନା ସମୟ ସବ ଯେତିକି ସବୁ ସକାଳୁ ମାନେ ଖାଇବେ। ଆମେ ମୁଖ୍ୟତଃ ଯୋଉ ଆମର ଗ୍ୟାଷ୍ଟ୍ରିକ୍ ଯୋଉ ହଉନାଇ। ତାର କାରଣ ହଉଛି, ଆମେ ଯେତିକି ଡେରିରେ ଖାଇବା। ନାଁ ସେଇଟା, ଯେକୌଣସି ହୁଁ। ଆମେ ଡେରିରେ ଖାଉ, ମାନେ ସମୟ ସ ସକାଳୁ ନାଇକି ଆମର ଦେଖ। ମାନେ ଗୋଟେ ରିସାଇକଲ ହେଇକି ଯେମିତି ଚାଲେନି କି? ସେମତି ଆମ ଶରୀର ମଧ୍ୟ ସେମିତି ହିଁ ଚାଲେ। ସକାଳୁ ଯେତିକି ଶୀଘ୍ର ଆମେ ଯେତିକି ଖାଇବା। ଆମେ ଛୋଟ ଛୁଆ ମାନଙ୍କୁ କଣ କରୁଥିଲୁ କୁହ ତ ହର୍ଲିକିସ ପିଇକି ଆମେ, ଯୋଉମାନେ ଟିଉସନ ଯାଆନ୍ତି। କଣ ଖୁଆନ୍ତି ମା ମାନେ କଣ ଖୁଆନ୍ତି। ହରଲିିକସ୍ ଖୁଆଇ ଦିଅନ୍ତି। ମ୍ୟାଗି ଟିକିଏ ଖୁଆଇ ଦିଅନ୍ତି। ଆମେ ଭାବୁଛୁ ସେଇଟା ଖାଦ୍ୟ, କିନ୍ତୁ ସେମିତି ନୁହଁ।
କୌଣସି ଜିନିଷ ପିଇ ପିଇବା ପାଇଁ ଦେଇକି? ଆମେ ଭାବିବା ଯେ ନାଇଁ ପିଲାଟା ଦି ତିନି ଘଣ୍ଟା ରହିଯିବ। ତାହେଲେ ଠିକ ଅଛି ଏବେ କୁ ସେ ରହିଯିବ। କାହିଁକି ନା ତାର ଇମ୍ୟୁନିଟି ପାୱାର ଟା ଥିବ। ସେ ଯାହା ଦ୍ଵାରା କି ରହିଯିବ। କିନ୍ତୁ ଭବିଷ୍ୟତରେ ସେଇଟା କଣ କି ଗ୍ୟାଷ୍ଟ୍ରିକ ହେବାର ମୁଖ୍ୟ କାରଣ ଯେ କୌଣସି ବି ଜିନିଷ, ଆପଣ ସକାଳୁ ଖାଇ ଦିଅନ୍ତୁ। ହେଲା ଖାଇ ଦେଇେଇକି ଆପଣ କାମ କରନ୍ତୁ। ଯାହାବି କାମ କରିବାର ଅଛି। ଲୋକମାନେ କଣ କରନ୍ତି ସକାଳୁ ଉଠନ୍ତି। ମାନେ ଘ କାମ କରନ୍ତି, ଇଟା ସେଟା କରନ୍ତି। ଗାଧନ୍ତି, ପୂଜା କରନ୍ତି ତାପରେ ଯାଇ ଯାଇକି ନଅଟା ଦଶଟା ଟାରେ ଯାଇକି ସେମାନେ ରୋଷେଇ ବି କରନ୍ତି। ତାପରେ ଖାଆନ୍ତି ଯାହା ଦ୍ଵାରା କଣ କି, ପେଟ ଟା ସକାଳୁ ଖାଲି ହେଇକି ରହିକି ସେଟା ମାନେ ଗ୍ୟାସ, ହେଇ ହେଇ ବାଷ୍ପ ହେଇ ହେଇ
ହଁ ମାନେ ଯେମିତି, ବଡ ବଡ ମହାପୁରୁଷ ଲୋକମାନେ କହିଚନ୍ତି। ଯେ ତମେମାନେ ସକାଳୁ ଉଠିଲେ? ସକାଳର ଜଳଖିଆ ଟା ଯେମିତି ଅଧିକ ଖାଇବାର ଅଛି। ତା ତାପରେ ଧୀରେ ଧୀରେ ଯେମିତି, ଖାଇବାର ପରିମାଣ କମିଯାଉଚି। ଯେମିତି ଖରା ବେଳେ ତାଆଠୁ ଆଉ ଟିକେ କମ୍। ତାପରେ ରାତିରେ ଯେ ନ ଖାଇଲେ ବି ଚଳିବ। କିନ୍ତୁ ନହେଲେ ଗୋଟେ କି ଦି ପଟ ପଟ ରୁଟି ଖାଇଲେ ହେଲେ ହବ, ଆଉ ଅଧିକ ପରିମାଣରେ ଖାଇଲେ ଭଲ ନ
ମୁଖ୍ୟତଃ କିନ୍ତୁ ଲୋକ କଣ କର ତାପରେ ଖାଇବାର ଶୋଇବାର ମୁଖ୍ୟ ଆମ ଶରୀର ଦେଖ ଆମର ଯୋଉ ଦେହ ଖରାପ ଅଛି ଗ୍ୟାଷ୍ଟ୍ରିକ୍ ବୋଲି ନାହିଁ ବିଭିନ୍ନ ପ୍ରକାର ଯୋଉ ରୋଗ ହଉଚି ଖାଇ ମୁଖ୍ୟ କାରଣ ହଉଛି ଆମର ଶୋଇବାଟା ଆଉ ଖାଇବାଟା ମଣିଷ ନାଇଁ କି ଯୋଉ ସମୟରେ ଖାଇବା କଥା ସେ ସମୟରେ ଖାଏନି ଯୋ ଜେତିକି ଶୋଇବା କଥା ସେତିକି ବି ଶୋଇନି ଆଜି କାଲିର ଦୁ ନିଆ ଚାଲିଚି ନିଜ ନିଜ କର୍ମରେ ଲୋକ ଏତେ ବ୍ୟସ୍ତ ହେଇଯାନ୍ତି ଯେ ସେମାନେ ଦେଖ ଯୋଉମାନେ ଅଫିସ୍ ବି ଯାନ୍ତି କି ଯେ କୌଣସି ବି ଡ୍ୟୁଟି କରନ୍ତି ଯିଏ ଯାହାର କର୍ମରେ ଲାଗିରନ୍ତି ସେମାନେ ଘରକୁ ଯଦି ବି ସାତଟା ଆଠଟା ବେଳେ ଆସିଲେ ବି ରାତିରେ ବି ସେମାନେ କାମ କରନ୍ତି ଅଫିସ୍ କାମ ହଉ ଯାହାବି ଘଣ୍ଟେ ଦିଟା ଯାଏ କରନ୍ତି ତାପରେ ଶୁଅନ୍ତି ପୁଣି ସକାଳୁ ଶୀଘ୍ର ଉଠିକି ହୁଁ ବ୍ୟସ୍ତରେ ମାନେ ସବୁ କରେ। ସମୟ ନାହିଁ କିନ୍ତୁ ମଣିଷକୁ କଣ କି ନିଜ ପାଇଁ ନି ନିଜ ହିଁ ଗୋଟେ ସମୟ ଶୋଇବା କଥାରେ ଯେମତି ମିନିମମ୍ ଛଅ ରୁ ଆଠ ଘଣ୍ଟା ଶୋଇବା ଦରକାର।
ଆଉ ମଣିଷକୁ ସେତିକି କରିବା ବି ଦରକାର। ଯାହା ଦ୍ଵାରା କଣ କି ନିଜ ଶରୀର ଫୁର୍ତ୍ତି ଯଉଡା ଆସିବ ନହେଲେ ଧୀରେ ଧୀରେ ଧୀରେ ଧୀରେ ଆମ ରୋଗ ପ୍ରତିରୋଧକ ଶକ୍ତି କମିଯିବ। ତାପରେ ଆମର ଯେତିକି ମାନେ ଦେହରେ ଯେତିକି ଶକ୍ତି ଅଛି ନା ଧୀରେ ଧୀରେ ଧୀରେ ଧୀରୋ ହେଟା ଲୋ ପାଇିବ କାଳକ୍ରମ ଅନୁସାରେ କଣ ଆଗ କାଳର ଲୋକ ଦେଖନ୍ତୁ ଏବେ ବି ଆମର ଜେଜେବାପା ଯୋଉମାନେ ଥିଲେ ସେମାନେ ନି ମାନେ ଅଶୀ ନବେ ପଞ୍ଚାନବେ ବର୍ଷ ବଞ୍ଚୁଥିଲେ କାହିଁକି ସେମାନେ ଜାଣିଥିଲେ ଯେ ସମୟକୁ ଆମେ ବ୍ୟବହାର କେମିତି କରିବା ସକାଳୁ ସେମାନେ ସେମତି ହିଁ ଖାଆନ୍ତି। ସକାଳୁ ମାନେ ପୁରା ଅଧିକା ଖାଆନ୍ତି ଯାହାଦ୍ୱାରା କି ମାନେ ଶରୀରକୁ ଶକ୍ତି ମିଳେ ତାପରେ ଦି ଦିନବେଳେ ଯେତେବେଳେ ସେମାନେ ବାରଟା ଘଣ୍ଟେ ସେ ସମୟରେ ଯେତେବେଳେ ଖାଆନ୍ତି ସେ ସମୟରେ ଟିକେ କମ୍ ଖାଆନ୍ତି। ସନ୍ଧ୍ୟା ବେଳେ ବି ଟିକେ କମ୍ ଖାଆନ୍ତି ତାପରେ ରାତିରେ ବହୁତୁ ରୁ ବହୁତୁ କମ୍ ଖାଆନ୍ତି କିନ୍ତୁ ଲୋକ କଣ କରନ୍ତି ରାତିରେ ଖାଆନ୍ତି ପୁରା ପେଟ ଫୁଲ କରିକି ପାଣି ପିଇ ଦିଅନ୍ତି ଆଉ ଖାଇକି ଶୋଇ ପଡ଼ନ୍ତି ଠିକ୍ ଅ ଏବେକୁ ଆମର ସେଇଟା ଶକ୍ତି ଅଛି ଆମ ମଣିଷ ଦେହରେ ତ ଭଗବାନ ସ ଛଟବେଳେ ହିଁ ଶକ୍ତି ଦିଅନ୍ତି କିନ୍ତୁ ଯେତେବେଳେ ବୟସ ବଡ଼ି ବଡ଼ି ବ଼ଢ଼ି ଯାଏ ଯାହାଦ୍ୱାରା ଆମେ ଯଦି ଶରୀରର ଯତ୍ନ ନ ନେବା ସେ ଶକ୍ତି ଟା ବି ଆମର କମିଯାଏ ଆମେ ଏବେ ଖାଇଦେଲେ ଆମେ ଠିକ୍ ଅଛି କିନ୍ତୁ ଭବିଷ୍ୟତକୁ ନାଇଁ କିି ଆଗକୁ ଯଦି ଦେଖି ଶଖିବା ଭବିଷ୍ୟତକୁ ତାହେଲେ ସେ ଜିନିଷଟା ଅଭ୍ୟାସ ରେ ପରିଣତ ହେଇଯିବ ନା ସେ ଜିନିଷ ଟା।
ଯାହାଦ୍ଵାରା କଣ କି ଗ୍ୟାସ୍ ିକ ହେଇକି ମାନେ ପେଟ ଖରାପ ହେଇକି ଦେହ ଏତେ ଅସୁସ୍ଥ ହେଇଯିବ ଯେ ମାନେ କି ଆଉ କିଛି ମ ମଣିଷ କିଛି କରିିବି ପାରିବନି ସେଥିପାଇଁ ପଥ ପ୍ରଥମେ ତାକୁ ନିଜର ଯ ଯତ୍ନ ନେବା ଦରକାର୍ ନିଜର ଦେହର ଯତ୍ନ ନେବା ଦରକାର୍ ଯେ ମୁଁ କଣ ଖାଇବି ତାପରେ ଯେତ କି ମାନେ ସୁସ୍ଥ ଖାଦ୍ୟ ଖାଇବ। ସେତିକି ଭଲ ଆଜିକାଲିର ମଣିଷ ମସଲା ନହେଲେ ଟେଷ୍ଟେ ଖୋଜନ୍ତି ଟେଷ୍ଟେ କିନ୍ତୁ ନୁହଁ। ମୁଁ ତ ସେମିତି କରିନି ବା ମାନେ ସଞ୍ଜବେଳେ ସେମିତି କିଛି ମୁଁ ହେବି ମା କଠିନ ଖାଦ୍ୟ ସେମିତି କିଛି ନର୍ମାଲ ଭାତ ଯଦି ହେଇଥିବ ଭାତ ଅଳ୍ପ ଖାଇବି ଆଉ ଡାଲି ହେଇଥିବ ନହେଲେ ସନ୍ତୁଳା ହେଇଥିବ। କି ସି ସାଧା ଭଜା ବି ହେଇଥିବ ଯାହାବି ସେତିକି ସାଲାଇଟ ସାଲାଇଟ ହଉଛି ଆମ ପାଇଁ ତ ଗୋଟେ ମୁଖ୍ୟ ସେଇଟା। ସାଲାଇଟି ତ ନିହାତି ଯେତେବେଳେ ବି ଖାଉଛନ୍ତି ସାଲାଇଟି ଟା ଖାଇବା ନିହାତି ଦରକାର। କାହିଁକି ନା ସେ ସାଲାଡ ହଉଛି କଞ୍ଚା ପନିପରିବା ଯୋଉଟା ତିଆରି ହୁଏ ସେଟା ମାନେ ଦେହ ପାଇଁ ସେଇଟା ଯେକୋ କୌଣସି ଆପଣ ଗରିଷ୍ଠ ଖାଦ୍ୟ ବି ଖାଆନ୍ତି ସାଲାଟ୍ ଟା ତାକୁ ମାନେ ଯୋଉ କୁହନ୍ତି ନାଇଁ ମେଣ୍ଟେନ କରିଦିଏ। ଶରୀରକୁ ସେମିତି ହେଇଯାଏ ସେ ଜିନିଷ ଟା।
ସେଇ ତ ତାପରେ ଦେଖନ୍ତୁ ଆମେ କଣ ସବୁ ପରିବା ଯାକ ସିଝେଇ ଏସିଝେଇକିରି ଖାଇବା ଟା ଅଲଗା। ସନ୍ତୁଳା ଟା ଯୋଉଟା କିନ୍ତୁ ଏବେ ଦେଖନ୍ତୁ ଗୋଟେ ପରିବା ଆମେ ଯଦି ସିଝେଇକିରି ଖାଇବା ସି ସିଜେଇବା ତାପରେ ତାକୁ ସେଇ ପାଣି ଟାକୁ ଛାଡ଼ିଦେବା ଛାଡ଼ିଦେଲା ପରେ ମାନେ ତାକୁ ଯଦି ଆଉ ଥରେ ତରକାରୀ କରିକି ମସଲା କରିକି ଖାଇବା ବୋଲେ ସେଇଟା ତ ଆଉ କିଛି ନଥାଉଛି। ତା ଭିତରେ ଯେତିକି ପାଣି ଥିବା କଥା ସେ ପାଣି ତ ସବୁ ପଳେଇଲା ନା ଯୋଉଁଟା ଭିଟାମିିନ ଆମ ଦରକାର ସେଇ ପାଣି ତ ସେଇ ସିଝା ପାଣି ରେ ହିଁ ପଳେଇଲା ସେ ଭିତରେ ଆଉ କଣ ଥାଉ ଯେମିତି ଖାଲି ପଲ ଥାଉଛି। ଯେମିତି ଏବେ ଗୋଟେ ଦେଖନ୍ତୁ କୋଉଁ ଉ ଆପଲ ଟାକୁ ମନେକର ଆଣିବା ସେଉ ଆଣିବା ଖାଇବା ପାଇଁ। ସେ ସେଓ ଯେତେବେଳେ ରହି ରହି ରହି ରହି ଶୁଖି ଯାଇଥାଉଛି। ସେଟି କିଛି ଆଉ ମାନେ ତାର ଆଦ୍ରତା ସିଏ ଶୁଷ୍କ ହେଇଯାଇ ଥାଉଚି ଆଦ୍ରତା ବୋଲି କିଛି ନଥାଉଚି। ଖାଲି ସେଇଠି ପଲ୍ ଥାଉଛି। ସେ ପଲ୍ ଟାକୁ ଆଗ ଆମେ ଚୋବେଇକିରି ଖାଉଛେ। ଯୋଉଁଟା କି ଆମେ ସେଇଠୁ କଣ ଭିଟାମିନ୍ ପାଇବା କିଛି ପାଇବାନି କିନ୍ତୁ ଏବେ ଗୋଟେ ସାଲାଡ ଯୋଉଁଟା କି ପୁରା କଞ୍ଚା ଅଛି। କଣ କ ହଁ ଖାଲି ଭୋକ ହିଁ ମେଣ୍ଟିବ କିନ୍ତୁ ଏବେ ଗୋଟେ ସାଲାଡ ଯୋଉଁଟା କି କଞ୍ଚା ଥାଉଛି। ସେ କଞ୍ଚା ଟାକୁ ଆମେ କଣ କାଟିକିରି ଯାହା ଖାଉଛେ। ତା ସହିତ ଆମେ ଯୋଉଁ ଦହି ଟିକେ ଉଁ ସେଇଟି ଆଡ କରିଦେବା ବୋଲେ କେତେ ବଢିଆ ଲାଗିବ ନା ସେଇଟା ସାଲାଡ ଟା କହୁଥର ଦେହ ପାଇଁ ବହୁତ ଦେଖୁଛି ଏବେ ପ୍ରାୟ ଭାତ ଡାଲି ସାଲାଡ଼ ରେ ମଧ୍ୟ ନିଜର ମାନେ ଖାଇବାଟାକୁ ତୁଲେଇ ଦଉଚନ୍ତି।
ନାଇଁ ସେଟା ତୁଲେଇବା ବି ଦରକାର ଆମେ ଯୋଉଁ ମାନେ ଯେତିକି ସବୁଜ ବନିବା ରୋଷେଇ କରି ଖାଇବା ସିଝେଇକି ଖାଇବା ସେଟା ବି ଠିକ ଅଛି। କିନ୍ତୁ ସାଲାଡ଼ ଖାଇବା ଦ୍ଵାରା କଣ ଆମେ ଦେଖ କଞ୍ଚା ପନିପରିବା କିଛି ପରିବା ଏମିତି ଥାଏ କାକୁଡି ଟମାଟୋ ଗା ଗାଜର ବିଟ ଏଗୁଡ଼ା ଯୋଉଁ ଯୋଉଁ ଜିନିଷ ସାଲାଟ ରେ ପଡ଼େନା କି ଅଳ୍ପ ଟିକେ ଲୁଣ ଦେଇକି ଦହି ପକେଇ ଖାଇବା ଯାହାକି ମାନେ ତାପରେ ପ୍ରତିଦିନ ଉ ପ୍ରଚୁର ମାତ୍ରାରେ ବହୁତ ଅଳ୍ପ ମାତ୍ରାରେ ଖଟା ବି ଖାଇବା ଦରକାର। ଯାହା ଦ୍ୱାରା କଣ କି ଆମ ଦେହରେ ମାନେ ଯୋଉଁ ଜୀର୍ଣ୍ଣ ଶକ୍ତି କୁହନ୍ତିନି କି ଜୀର୍ଣ୍ଣ ଶକ୍ତି ଟା ଆମର ବଢ଼ିଥାଏ ସେଥିପାଇଁ ସାଲାଡ଼ ଟା କିଛି କିଛି ନହେଲେ ବି ଭାତ ମୁଁ ତ ବେଳେବେଳେ ଏମିତି ଖାଏ କି ପଖାଳରେ କିଛି ଯଦି ରୋଷେଇ ହେଇନଥିବ କହିଲେ ମୁଁ ବି କାକୁଡ଼ି ଘରେ ଥିବ କାକୁଡ଼ି କାଟି ଦେବି, ପିଆଜ କାଟିଦେବି, ଟମାଟୋ ଗୋଟେ କାଟିଦେବି, ସାଲାଡ଼ ବନେଇକି ମୁଁ ସାଙ୍ଗେ ସାଙ୍ଗେ ଖାଇଦେବି ସେଥିରେ ବି ହେଇଯାଏ ଯାଏଁ। ଆଉ ସେମିତି ଖାଇବା ବି ବେଳେବେଳେ ବେଳେବେଳେ ନୁହଁ ସବୁବେଳେ ଦିନକୁ ମେକ୍ସିମ ଥରେ ଦିଇଥର ଦଶ ଲାଟ ନିହାତି ଖାଇବା ଦରକାର। ଯାହାଦ୍ୱାରା କି ଦେହ ସବୁବେଳେ ସୁସ୍ଥ ହିଁ ରହିବ।
ହଁ ଏବେ ଦେଖନ୍ତୁ ପ୍ରାୟତ ହରମୋନାଲ ଡି ନ୍ସ ରହିଥାଉଛି। ମାନେ ହରମୋନାଲ ସନ୍ତୁଳନ ଏତେ ରହି ନଥାଉଚି। ପ୍ରାୟ ହରମୋନାଲ ଯଦି ସନ୍ତୁଳନ ନ ରହିବ ବୋଲେ ନା ସେ ଲୋକ ଠିକ ସମୟରେ ରହିପାରିବ କମପାଇଁ ଦେଖନ୍ତୁ ଏବେ ସେ ଲୋକ ଚାହୁଁଥିବ ଯେ ମୁଁ ଶୋଇ ପଡିବି କିନ୍ତୁ ତାକୁ ନିଦ ହିଁ ହବନି ତାହାକୁ ଲାଗୁ ଥିବ ତାପରେ ଧୀରେ ଧୀରେ କହୁଥିବେ ଯେ ମାନେ ଏଇଟା ଖାଇବାକୁ ଇଚ୍ଛା ହଉଛି। ରାତି ଅଧରେ ମଧ୍ୟ ସେଇଟା ବି ମଧ୍ୟ ହରମୋନାଲ ଡିସବାଲାନ୍ସ ଯେ ମାନେ ଆମର କଣ ଯେ ଯାହା ଆମେ ଯଦି ଲାଳାଂଶ ବାହାରି ପଡୁଚି ବଲେ ସେ ମସ୍ତିଷ୍କକୁ ଦେଇ ଦଉଚି ସିଙ୍ଗନାଲ ଯେ ଆମକୁ ଖାଇବାର ଅଛି। କିଛି ବୋଲି ଯେ ଏଇଟା ମୁଁ ଖାଇବି କଣ ହେଲେ ତ କଣ ଖାଇବ ଯୋଉଁଟା କୁ ଏବେ ସମସ୍ତେ କୁହାଯାଉଛି କ୍ରେଭିଙ୍ଗ ବୋଲି କହୁଛନ୍ତି କିନ୍ତୁ ରାତି ଅଧରେ ଖାଇବା ଦ୍ଵାରା ସେଟା ତ ତ ପଚନ ତନ୍ତ୍ର ତ ହେଇପାରୁ ନଥିବ ଯାହାହେଲେ ହେଲେ ତ ଆମକୁ ମାନେ ଗୋଟେ ମେସିନ୍ ନା ଆମ ଦେହ ସିଏ ବି ତ କିଛି ସମୟ ଏବେ ଗୋଟେ ଗ୍ରାଇଣ୍ଡର ଟାକୁ ବେଶୀ ଟାଇମ ବୁ ବୁଲେଇଲେ ସିଏ ବି ମ ଲାଗି ଯାଇଥାଉଚି ମାନେ କେତେ ଟାଇମ ପରେ ସିଏ ବି ମ ରହି ଯାଉଛି। ଗରମ ହେଇ ଯାଇଥାଉଛି। ଆଉ କିନ୍ତୁ ଆମର ବି ଦେହ ଆଗେ ନା ତାକୁ ବି ଯଦି ଆମେ ବାର ବାର ବାର ବାର ସେଇଟା ସେଇଟା ହିଁ ଦେବା ତେଲ ମସଲା ହିଁ ଦେବା ଆଉ ଭିତର ତ ଯାହାହଲେ ଆମର ଗୋଟେ ପତଳା ଲେୟାର ମାନେ ପତଳା ସ୍ତର ଯୋଉ ଚର୍ମର ଯୋଉଟା କି ବହୁତ ସେନ୍ସିଟିଭ ଟା ସେଇ ଲେୟାର ଟା ଅଛି ଯଦି ସେଇଟା ଆମେ ଯଦି ତେଲର ଲେପ ଲଗେଇବା। ମସଲା ର ଲେପ ଲଗେଇବା ବୋଲି ସେଇଟା କେତେ ତାହେଲେ ସିଏ ମାନେ
ଦୁର୍ବଳ ହେଇ ହେଇ ହେଇ ହେଇ ଦୁର୍ବଳ ହେଇ ହେଇ ସେ ଅଂଶ ଟା ଧୀରେ ଧୀରେ ଫରାପ୍ ହେଇଯିବ।
ସେଇ ତ ତ ଯଦି ଆମେ ଯଦି ଭଲରେ ଖାଇବା ଦେବା କମା ବଲେ ଆମକୁ ଯେମିତି ଗୋଟେ ଭଲ ଜିନିଷ ଦରକାର ଆମ
ଶରୀରକୁ ମଧ୍ୟ ସେମିତି ଗୋଟେ ଭଲ ଜିନିଷ ହି ଦରକାର ଖାଇବା ପାଇଁ ନା ସବୁବେଳେ।
ଆ
ହ୍ୟାଲୋ।